ହାଲୋ।
ହଁ କହ।
କଣ କରୁଥିଲୁ?
ଏଇ ଏଠି ଟିକେ ଶୋଇଥିଲି ଆଉ।
କଥା ହେଲୁ ଘରେ?
ହଁ ପଚାରିଲି ଯେ ସେ କହିଲେ ଆଉ ଯଦି ଯିବ ସମସ୍ତେ ମିଶିକି ଯିବ। ଆଉ ଘର ଲୋକ କାହାକୁ ସାଙ୍ଗରେ ନେଇକି ଯିବାକୁ କଉଛନ୍ତି।
ତାହେଲେ ଏଇଥର ପୁରୀ ଯିବା?
ହଁ
ଯା ହଉ ଏତେ ଦିନି ପରେ କାଳିଆର ଡୋରି ଲାଗିଲା
ଶୋଇଆ ପା ମୁଁ କେବେଠୁ ଯାଇନି
ମୁଁ ତ ଯାଇନଥିଲି ବାର ବର୍ଷ ହେଲା ତାପରେ ଆର ବର୍ଷ ଗଲି ବାର ବର୍ଷ ପରେ ଆର ବର୍ଷ ଯାଇଥିଲି ଏତେ ଭିଡ କହନି କହନି
ତୁ ତ ଆର ବର୍ଷ ଯାଇଥିଲୁ ମୁଁ ତ କୋଉ ଛୋଟବେଳେ ଯାଇଥିଲି
ହଁ ପରା କାଳିଆ ସାଆନ୍ତ ଡୋରି ନ ଲାଗିଲେ କଣ ଯାଇହବ
ସେଇଆ ପା କେବେଠୁ ଯାଇନି କେତେ ବର୍ଷ ହେଇଗଲାଣି
କେତେ ବର୍ଷ ମାନେ ତୁ କଣ ଛୋଟଟେ ଥିଲୁ ଯାଇଥିଲୁ ନା କଣ
ହଁ ହେଇ ପାଞ୍ଚ ଛଅ ବର୍ଷର ହେଇଥିଲି ଯାଇଥିଲି
ଓହୋ ହଁ ଆଉ ଓଡିଆ ଓଡିଶାରେ ଜନ୍ମ ହେଇଛେ ରଥଯାତ୍ରା ଦେଖିବାନି ଯଦି କା ଜୀବନରେ କିଛି ମୂଲ୍ୟ ରହିବନି
ସେଇଆପା ଗୋଟେ ଥର କଣ କହିଲୁ ଏଇ ଖରାଦିନିଆ ଯେଉଁ ଯାଇଥିଲୁ ଗୋଟେ ୱାଟର ପାର୍କକୁ ଯାଇଥିଲୁ
ହୁ
ସେଇଠୁ ଜମା ପୁରୀ ହେଉଛି ଦୁଇ କିଲୋମିଟର
ହୁଁ
କିନ୍ତୁ କଣ ହେଲା ନା ଗାଡି ଏତେ ସବୁ ଥିଲା ଯେ ପୁରା ଆ କିଛି ମାନେ ରାସ୍ତାରେ ପୁରା ଯିବାକୁ ପିମ୍ପୁଡି ଗଲିବା ପାଇଁ ବାଟ ନଥିଲା ପୁଣି ପଛକୁ ଫେରିକି ଆଇଲୁ
ଦେଖୁଛୁ ତ କେମିତି ଲୀଳା ଠାକୁରଙ୍କର ଏଇ ଦି କିଲୋମିଟର ବାଟରୁ ବି ଫେରିକି ଆସିବାକୁ ପଡୁଛି ଆଉ ହୁଁ ଜାଣିଛୁ ନା ଆମେ ଯୋଉ ଯାଇଥିଲୁ ଆର ବର୍ଷ ଆମେ ମୋ ବୋଉ ମୁଁ ଗଲୁ ଭିତରକୁ ଏତେ ଭିଡ ହେଇଥିଲା ଯେ ଆମ ସାଙ୍ଗରେ ଆଉ ଯୋଉ ଲୋକମାନେ ଯାଇଥିଲେ ସେମାନେ କହିଲେ ଏତେ ଭିଡ ହେଇଛି ଆମେ ଖାଇନୁ ପିଇନୁ ଆମେ ଯିବୁନି ଭିତରକୁ ସେମାନେ ଅଧା ବାଟରୁ ମାନେ ଲମ୍ବା ଲାଇନ ହେଇଥିଲା କହିବାକୁ ଗଲେ ହାଫ କିଲୋମିଟର ମାନେ ଅଧା ବାଟ ପୁରା ଅଧା କିଲୋମିଟର ବାଟ ଆମେ ପଳେଇ ଆସିଥିଲୁ ଲାଇନ ର ଲାଇନ ଲାଗିଥିଲା ଦି ତିନି କିଲୋମିଟର ବାଟର ବୁଝିଲୁ ମାନେ ମନ୍ଦିର ସିଂହ ଦ୍ୱାରରୁ ଦି ତିନି କିଲୋମିଟର ବାଟ ପର୍ଯ୍ୟନ୍ତ ଲୋକ ଲମ୍ବିଛନ୍ତି ଆମେ ଅଧା ବାଟ ପଳେଇସିଲୁ ସେମାନେ ଅଧା ବାଟରୁ ପଳେଇଲେ ହଉ ବୋଉର ମୋର ଗଲୁ ଆଉ ସିଂହ ଦ୍ୱାର ଦେଇକିନା ଉୁଁ ଠାକୁରଙ୍କ ପାଖକୁ ଆଉ ମୁଁ କହିଲି ଯାହା ହଉ ଭିଡ ସରିଗଲା କିନ୍ତୁ ଦେଖିଲା ବେଳକୁ ହଁ ଦେଖିଲୁ ଯେ ବାଇଶି ପାହାଚ ସେପଟ ପର୍ଯ୍ୟନ୍ତ ଲୋକ କିଛି ଦେଖାଉନି ମୁଁ କହିଲି ବୋଧେ ସରିଗଲା ଭିଡ଼। ଦେଖିଲା ବେଳକୁ ବାଇଶି ପାହାଚ ସେପଟୁ ଫୁଣି ଗୋଟେ ଲମ୍ବା ଲାଇନ ସିଏ ଯାଇକି ଗର୍ଭ ଗୃହ ଭିତରକୁ ପଶିବା ପାଇଁ ଫୁଣି ଗୋଟେ କିଲୋମିଟର ଲମ୍ବା ଲାଇନ କହନି କହନି ଠାକୁରର କି ଲୀଳା
ସେଆପା ସେଦିନ ଆମେ ମାନେ ଖାଲି ଯାଉ ଯାଉ ଖାଲି ଆଉ ଦି କିଲୋମିଟର ଥିଲା ଯାଇପାରିଲୁନୁ ଜଗା ଡୋରି ଲାଗିନଥିଲା ବୋଲି ଖାଲି
ସେଇ ପରା ସେ ଦେଖୁଛନ୍ତି ତା ପାଖରେ ପହଞ୍ଚେଇବାକୁ କେତେ ପରୀକ୍ଷା କରୁଛି ଲୋକ ସେଇଠୁ ବି ମାନେ ପୁରା ସିଂହ ଦ୍ୱାର ଭିତରୁ ବି ଫେରି ଯାଉଛନ୍ତି। ମନ୍ଦିର ଭିତରକୁ ପ୍ରବେଶ କରିକିନା ବି ସେଠୁ ପୁଣି ପଳେଇ ଆସନ୍ତି ଫେରିକି
କଣ କରିବା
ସେଇଥିପାଇଁ ପା କାଳିଆ ଠାକୁର ଉ ଭିତରେ ତାକୁ ଦର୍ଶନ କରି ପାରୁନାହାନ୍ତି ଲୋକ ବୋଲି ବର୍ଷକୁ ଥରେ ସେ ବାହାରକୁ ନିଜେ ଆଉଛି ନଅ ଦିନ ପାଇଁ
ତ‌ ଏଇଥରକ ନ ଦେଖିଲେ ଆଉ କଣ ଦେଖିବୁ?
ହୁଁ। ଅକ୍ଷୟ ତୃତୀୟା ଠୁ ତ ରଥ କାମ ଆରମ୍ଭ ହେଲାଣି
ତମ ଘରେ କଣ କହିଲେ?
ହୁଁ କହିଲେ ତ କହିଲେ ହଁ ଯଦି ଯିବ ସମସ୍ତେ ଏକାଠି ହୁଅ ଯିବା। ଆ ସେ କହୁଛନ୍ତି କି ତାହେଲେ ଆଉ ତାଙ୍କ ଘର ଲୋକ କହ ଆମ ଘର ଲୋକ ସମସ୍ତେ ବାହାରିଆ ଆଉ କିଏ ଯଦି ଏମିତି ବି ବନ୍ଧୁ ବାନ୍ଧବ କିଏ ଯିବ ଯଦି କା ଗୋଟେ ବଡ଼ ବସ୍ କରିଦେବା ଯିବା।
ସେମିତି ଗଲେ ଭଲ ଆଉ ସାଙ୍ଗ ମାନଙ୍କ ସହିତ ଗଲେ କିଏ କୁଆଡେ ରହିବ କୋଉଠି ରହିଯିବ ପାଇବାନି ତାକୁ ସେରା ଭାରି ହଇରାଣ
ହୁଁ ନାଇଁ ଘର ଲୋକ ବଡ ଲୋକ ଗଲେ ସେମାନଙ୍କ ଡର ରହିକି ଇଆଡେ ସେଆଡେ ଯିବେନି କେହି ଆମେ ଗୋଟେ କାମ କରିବା ଉଁ ଆମ ସାଙ୍ଗ ଯେତିକି ଏକାଠି ହେଇଛେ ଆଉ ବାହାର ଲୋକ କଣ ପାଇଁ ନେବା ଆମେ ଯେତିକି ସାଙ୍ଗ ଏକାଠି ହେଇଛେ ସେ ସେମାନେ ଆଉ ଆମ ଅଭିଭାବକ ଆଉ
ହଁ ଭଲ ହବ।
ହଁ। କେ ମୋର ଭାରି ଇଛା ଅଛି ରଥ କାମ ହେଲା ବଳେ ଟିକେ ଦେଖିବା ପାଇଁ
କେବେ ଯିବା ଫୁଣି ତାରିଖ
ତାରିଖ ତ ମୁଁ ତ ଜାଣିନି ଆଉ ଦେଖିବା ସମସ୍ତଙ୍କର ମତାମତ ନବା ସମସ୍ତଙ୍କର ସୁବିଧା ଅସୁବିଧା ଦେଖିକି କିନ୍ତୁ ଯେକୌଣସି ଗୋଟେ ଦିନରେ ମାନେ ପା କରିବା ଆଉ ଠିକ କରିବା ଆଉ
ଯିବା ଯଦି ଦି ତିନି ଦିନ ପାଇଁ ଯିବା?
ହଁ ହଁ ଦି ତିନି ଦିନ ପାଇଁ ନଗଲେ କଣ ହବ ହଁ ଇଏ ଟିକେ ରହିବା ଧାମରେ ନା ଆଉ
ହଁ।
ଠାକୁରଙ୍କର ମହାପ୍ରସାଦ ଖାଇବା ଆମେ ଠାକୁରଙ୍କୁ ସିଂହଦ୍ଵାରରେ ତ ମାନେ ବଡ ଦେଉଳରେ ତ ତାକୁର ରହୁଛନ୍ତି ସବୁବେଳେ ଦେଖୁଚେ। ଏଇଥର ଟିକେ ଆମେ ଯିବା ରଥଯାତ୍ରା ଟାଇମ ବେଳକୁ ଯେ ଆମେ ତାଙ୍କୁ ଇଏ ବେଳେ ଦେଖିବା।
ଗୁଣ୍ଡିଚା ବେଳେ ତାଙ୍କୁ ଦେଖିବା।
ହୁଁ।
ଦା
ମୁଁ ଶୁଣିଥିଲି କୁଆଡେ ଗୁଣ୍ଡିଚା ରେ ଦେଖିଲେ ଭାରି ମାନେ ଠାକୁର ଯେମି ଗୁଣ୍ଡିଚା ଠାକୁରଙ୍କ ମାଉସି ମା ଘର ନା।
କଁ କହିଲ ଆଉ ଥରେ କହିଲୁ?
ମୁଁ କହିଲି ଗୁଣ୍ଡିଚା ହୋଉଚି ଠାକୁର ଙ୍କ ମାଉସୀ ମା ମନ୍ଦିର। ଗୁଣ୍ଡିଚା ମନ୍ଦିର। ଦେଇଠି। ହୁଁ ଠାକୁର ଏଇଠି କୁଆଡେ ମାନେ ଏଇଠି ବଡ ସାଆନ୍ତ। ଉଁ ଭଳିଆ ଦେଖା ଯାଆନ୍ତି ସେ ଠୀ କିନ୍ତୁ ଗୋଟେ କ କହନ୍ତି ଯେ ସେଠି ଗୁଣ୍ଡିଚାର ମନ୍ଦିର ଦେଖା ଗଲେ ଠାକୁର ଛୋଟ ଛୁଆଙ୍କ ଭଳି ଯେମିତି ଅ ବାଳଗୋପାଳ ଛୋଟ କୃଷ୍ଣ ଦେଖା ଯାଆନ୍ତିନି, ସେମିତି ଦେଖାଯାଆନ୍ତି ବୋଲି।
ତାକୁ ଦେଖିଦେଲେ କିଛି ନ କାରଣ ଥାଉ କିନ୍ତୁ ଆଖିରେ କେଜାଣି କଣ ପାଇଁ ଏତେ ଜୋରରେ ଲୁହ ପଳେଇ ଆସେ।
ହଁ ପା, ଚକା ଆଖି।
ତା ଆଖିରେ କେତେ ଲୀଳା କେତେ କଣ ଅଛି।
ହୁଁ, ସବୁ ଏଠି ଠାକୁର ଗର୍ଭ ଗୃହ ଭିତରେ ରୁହନ୍ତି। ଇଏ ଯେ ବଡ ଠାକୁର ଭକ୍ତ ମାନଙ୍କୁ ଦେଖିବା ପାଇଁ ବଡ ଦାଣ୍ଡରୁ ବାହାରି ଆସେ।
କେତେ ଲୀଳା ତାର।
ହଁ।
ପୁଣି ଲୋକମାନେ ବାହାରୁ ବି ସବୁ ଆସୁସନ୍ତି, ବିଦେଶରୁ ବି ତାକୁ ଦେଖିବା ପାଇଁ ଆସୁଚନ୍ତି।
ସେ ରଥ ବି ରହି ଠାକୁରଙ୍କର ଲୀଳାହବ ଠାକୁର ରଥ ଲକ୍ଷ ଲକ୍ଷ ଲୋକ ଥିବେ। କିନ୍ତୁ ରଥ ଟାଣୁଥିବେ ରଥ ଗଡୁ ନଥିବ ଠାକୁର ଯଦି ଚାହିଁବ। ଆଉ ଫୁଣି ହେମିତି କିଛି କେହି ଧରି ନଥିଲେ ବି ତାମନକୁ ଗଡିକି ପଳେଇବ, ଏମିତି ବି ଲୀଳା କରନ୍ତି ଠାକୁର।
ସେଇଆ ପା ଠାକୁର କଣ ତାର କେତେ ଲୀଳା। କିଛି ବି ବୁଝି ହୁଏନି ସେ କେତେବେଳେ କଣ କରେ ତା ଇଚ୍ଛା।
ହଁ ପା ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଆମ ଗାଁ ର ସବୁତକ ଲୋକ ତ ସବୁବେଳେ ଏଇ ଯୋଉ ଭାଇମାନେ ଅଛନ୍ତି। ପୁଅ ପିଲାମାନେ ଅଛନ୍ତି, ସେ ସବୁ ବର୍ଷ ଯାଉଛନ୍ତି ରଥଯାତ୍ରା ଦେଖି।
ତାଙ୍କର ଭାଗ୍ୟ ତାଙ୍କ ଡୋରି ସବୁବେଳେ ଲାଗୁଚି।
ହଁ ପରା। ମୋର ଗୋଟେ ମାମୁ ପୁଅ ଅଛି ସିଏ ତ ସବୁ ମାନେ କହିବାକୁ ଗଲେ ପ୍ରତି ମାସରେ ସେ ତାର ଦି ଦିନେ ତିନି ଦିନିଆ ପଳଉଛି ଠାକୁରଙ୍କ କତିକି।
ତାଙ୍କର କେତେ ଭାଗ୍ୟ ଆମେ ହିଁ କେବଳ ଏମିତି ମାନେ କେତେ ବର୍ଷ ହେଲା ମୁଁ ଠାକୁରଙ୍କୁ ଦେଖିନି।
ଏଇ ବର୍ଷ ନିହାତି ତାହେଲେ ଦେଖିବା ଆଉ।
ହୁଁ ନିହାତି ତ ଯିବା ଏ ବର୍ଷ ଯାହା ହେଇଯାଉ।
କେଜାଣି କଣ ତାର ଇଛା।
ହୁଁ ପୁଣି ସବୁ ସରିଯାଇଥିବ ପୁଣି ଠିକ୍ ଯିବା ବେଳକୁ ପୁଣି କଣ ହବ ଜଦିିକା।
ହଁ ପରା ସିଏ ଯଦି ବେ ଯଦି କିଛି ଇଏ ସେମିତି ହୁଏ। କିଏ ଯାଆନ୍ତୁ କି ନ ଯାଆନ୍ତୁ ଆମେ ତୋର ମୋର ପଳେଇବା।
ହଁ ପୁରୀରେ ପହଞ୍ଚିଲେ ଯେ ଜାଣିବୁ ଜଗାର ଡୋରି ଲାଗିଚି।
ନାଇଁ ମୁଁ ଶୁଣୁଥିଲି କି। ତମେ ଆଗ ଘରୁ ବାହାରିକି ଆସହରି ତାପରେ ସେ ଟାଣିକି ଆଣିବା ଦାୟିତ ତାର ନୁହଁ। ଭାବ ଭକ୍ତିରେ ଆମେ ତାକୁ ଡାକିବା ସିଏ ଦେଖିବୁ ନିଶ୍ଚିନ୍ତ ନେଇକି ଯିବ ଆମେ ଯିବା। ବ୍ୟାକୁଳ ହଉଛି ଏତେ ସେ ନିଶ୍ଚିନ୍ତ ନେଇକି ଯିବ ଏଇ ବର୍ଷ।
ଭଲ ହୁଅନ୍ତା ସେ ଯଦି ଖାଲି ଗୋଟେ ଥର ଖାଲି ଜଗାକୁ ଦେଖିଦେଲେ।
ସେଇପା ହଉ ଶୁଣ ତୁ କଥା ହଅ। ମତେ ଭଲସେ କହିକି ଜଣେଇବୁ ହେଲା।
ହଁ ହଁ।
ହଉ।
ହଉ।